ହାଲୋ ହଁ। କଣ କରୁଚନ୍ତି?
ବସିଛି ଆପଣ
ମୁଁ ବି ସେମ ଖାଇବା ଖାଇବା ସରିଲାଣି
ନାଇଁ ଆପଣ
ହଁ
ଆପଣଙ୍କ ଘର କୋଉଠି
ଏଇଠି ଆଉ ଏଇ ପାଖରେ ଆଉ ଯା ପୁରରେ ଆଉ ଆଉ ଆପଣଙ୍କର ହଁ ହଁ ପଢାପଢି ସରିଲାଣି ନା କଣ୍ଟିନ୍ୟୁ
ହ୍ୟାଲୋ ପଢାପଢି କଣ୍ଟି କମ୍ପ୍ଲିଟ୍ ନା କଣ୍ଟିନ୍ୟୁ
କଣ୍ଟିନ୍ୟୁ
ଉଁ ହୁଁ
ଆଉ ଆପଣ କଣ ପଢାପଢି କରୁଛନ୍ତି
ସଇଲାଣି ଆଉ
ଆଉ ମୋର ଏଇଥିରେ କେବେଠୁ କାମ ଆସିବ
ଆପଣଙ୍କର କାମ ସେ ହେଇନି କି
ନାଇଁ ମାନେ ସେ ତ ଚିଣ୍ଟୁ ମତେ ଯୋଉ କହିଲା କହିଲା ଆପଣଙ୍କ ସହିତ କଥା ହେଲେ ସେ କରିବେ
ଠିକ ଅଛ ଓହୋ ଚିଣ୍ଟୁ କଣ କହିଲେ
କହିଲା ସେଇ ଯୋଉ ଦିଦିଙ୍କ ସହିତ କଥା ହବୁ ସେ ମୋର କ ଏ ଯୋଉ ତାଙ୍କୁ କହିବୁ ଏଇ ଯୋଉ ଗ୍ରୁ ହ୍ୱାଟସଆପ ରେ ଯୋଉ ଗ୍ରୁପ ଟା ଖୋଲିଛନ୍ତି ଆପଣଙ୍କର ରା
ନାଇଁ ନାଇଁ ନାଇଁ
ହୁଁ ଓ ତ ହଁ ମୁଁ ତ ଭାବିଲି ଆପଣ ବୋଧେ
ନାଁ ନାଁ
ହ ସ୍କୁଲ ଆଉ
ପୁରୀ କେବେ ଯାଇଛ ନା ପୁରୀ କେବେ ଯାଇନ
ହଁ ଯାଇଛି
କେତେ ଥର
ଦି ଥର
ହୁଁ ମୁଁ ବି
ଆଁ
ମୁଁ ବି ଆଉ କୋଣାର୍କ
ହଁ ସେ ପୁରୀ ଦି ଥର ଯାଇଛୁ। କୋଣାର୍କ ବି ଦି ଥର
ଆଉ ଏକା ତ ସିଆଡେ ସବୁ ବୁଲିକି ଆସିଛ ନା କଣ?
ହଁ ଏବେ ଥର ବି ଯିବୁ ବୋଲି ସେଇ ଚିଣ୍ଟୁ ହେରିକା କହୁଥିଲେ ତ। କହିଲେ ସାଙ୍ଗ ହେଇକି ଯିବା ବୋଲି ଆଉ। ତମର ଏଇଟାରେ କେମିତି କଣ କାମ ଆସିଲା?
ଜଣେ ସିଷ୍ଟର ଅଛି ଆଉ ସେ କହିଥିଲେ।
ଓ ହଉ। ହଁ
ଆଉ ଘରେ ସବୁ ଭଲ।
ହଁ ତମ ଘରେ
ହଁ ଭଲ।
ମୁଁ ଏବେ ଯାଜପୁର ଯାଇ ବାପା ଭାଇ ବୋଉ ଆଉ। କାହିଁକି ନା ଜିନିଷ ଏମିତି। ମଣିଷ ଆସିଲେ ପୁଣି ହବ। ମୁଁ ଏବେ ଥରେ ଯାଇଥିଲି ଯାଜପୁର।
ଓହୋ
ଷ୍ଟେସନକୁ ଭାଇକୁ ଛାଡ଼ିବା ପାଇଁ।
ଓ ଆମ ତମର ସେ ଷ୍ଟେସନ୍ ଅଛି ନା ଷ୍ଟେସନ୍ ନାହିଁ।
ନାଇଁ
ଯାଜପୁର ଷ୍ଟେସନ୍ ଆସିବାକୁ ପଡ଼ିବ।
ହୁଁ ନହେଲେ ଢେଙ୍କାନାଳ
ଓହୋ ତମର ଏଇଠୁ କେତେ କିଲୋମିଟର ହେଇଯାଉଛି ଯାଜପୁରକୁ।
ଯାଜପୁର ତମ ଗାଁ।
ହଁ
ପଇଁତିରିଶି ଚାଳିଶି ଖଣ୍ଡେ ହବ।
ବାବା
ଘଣ୍ଟାଟେ ଲାଗିବ।
ହଁ ଘଣ୍ଟାଟେ ଲାଗିବ।
ହୁଁ
ଏଇ ଯୋଉ ସୁକିନ୍ଦା ଭଉଣୀ ସେଇଆଡ଼େ ତ ଜାଣିଛି। ଓହୋ ତମର ଫେମସ୍ କଣ ପୂଜା ଉପରେ?
ଆମର ଗଣେଶ ପୂଜା ଢେଙ୍କାନାଳ ତ ଲକ୍ଷ୍ମୀ ପୂଜା ଆଉ।
ହଁ ଆଉ ହେଲା ର -ରଜ ଜ ର ଦଶହରାରେ
ଦଶହରାରେ ତ ସେଇ ଭୁବନ ଦଶହରା ଆଉ।
ହଁ
ଆଉ ଯୋରନ୍ଦା ମେଳା ଅଛି କପିଳାସ ଅଛି। ଯୋରନ୍ଦା ଜାଣିଚନ୍ତି ନା ନାଇଁ। ଆଉ କପିଳାସ।
ହୁଁ କପିଳାସ ବି ଥରେ ଯାଇଛି। ନାଁ ସରି ଯୋରନ୍ଦା ଯାଇନି। କ କପିଳାସ ଯାଇଛି। କପିଳାସ ଯାଇଥିଲି ପୁଣି ଶିଢି ବାଟେ ପୁଣି ଚାଲି ଚାଲିକା ଯାଇଥିଲି। ବା
ଆଉ ସାଇ ମନ୍ଦିର ଅଛି ବି। ହଁ ଖାଇବା ତ ବରା ଆଉ। ବରା ଫେମସ ବରା, ଦହିବରା ବେଶୀ ଇଆଡେ ଚାଲେ ଆଉ।
ଆ ହଁ ମସଲା ବରା।
ହଁ
ମୁଁ ଖା
ବରା ଉପରେ ଦି, ତିନି ପ୍ରକାର ହଉଛି।
କଣ କହିଲେ?
ସେଇ ବରା ପା ବରା। ନା ଟା କିନ୍ତୁ ବରା କିନ୍ତୁ ସେଇ ବରା ଉପରେ ତିନି, ଚାରି ପ୍ରକାର ହଉଛି। ମସଲା ବରା, ଦହି ବରା ଏମିତି।
ଆଉ ପ୍ଲେନ୍ ବରା ହାଁ ହାଁ ଡାଲି ବରା, ବୁଟ ଆଉ ହ ବୁଟବରା, ଡାଲିବରା ସେମ ତ ଆଉ ହେଲେ ଦହିବରା ଟା ଟିକେ ଭଲ ଲାଗିବ ତା କାହିଁକି ନା ତରକାରୀ ଫରକାରୀ ସହିତ ଆସିବ ଆଉ।
ହ।
ହେଲେ କଟକରେ ଫେମସ ହେଲା ଦହିବରା। ଯେମିତି ତମ ଢେଙ୍କାନଳରେ ବରା।
ଆଉ ତମ ଯାଜପୁରରେ କଣ?
ଉଁ ମା ବିରଜା ଅଛନ୍ତି।
ଆଉ।
ଆମର ସରୋବର ହୁଏ। କାଳୀ ପୂଜା ହୁଏ।
ହଁ। କାଳୀ ପୂଜା ତ ଭଲ ଧୁମଧାମ ରେ ହୁଏ ସେ
ବହୁତ ଭଲସେ ହୁଏ ବହୁତ ଭଲସେ ଭସାଣୀ ଟା ତାଠୁ ବେଟର ହୁଏ।
ଏଇ ବର୍ଷ ଯିବୁ ବୋଲି ଭାବିଥିଲୁ କିନ୍ତୁ ଯାଇପାଇଲୁନି ଆଉ। ପ୍ରୋବ୍ଲେମ ଟିକେ ରହିଗଲା।
କଁ ଭସାଣୀ ରେ।
ହୁଁ।
ଉଁ ହୁଁ।
ଭସାଣିରେ ଯାଇ ହୁଁ ଦେଖିଛୁ ଆଉ ରିଲସ ଆଉ।
ସେଇଥିରେ ସବୁ ଲୋକ ଫେମସ ହଉଛନ୍ତି। ବେଶୀ ଲୋକ ପରିଚି ତ ବି ହଉଛନ୍ତି।
ମୁଁ ବି ଓନ କଣ୍ଟେଣ୍ଟ କରୁଛି।
ନା।
ହଁ ମୁଁ ବି ଓନ ଭଏସ କଣ୍ଟେଣ୍ଟ କରୁଛି ଆଉ।
କେବେଠୁ?
ମୁଁ କଲିଣି ଏଇ ଚାରି, ଛଅ ମାସ ହବ।
ତା ଦେହରେ କ ପେମେଣ୍ଟ ଆସେ ନା ପେମେଣ୍ଟ ଆସେନି?
ନାଇଁ ପେମେଣ୍ଟ ଆସେ କଣ କହିଲ ଏଇ ଯୋଉ ଗେମ ଯୋଉ ପ୍ରମୋଟ କରିବ। ନହେଲେ ଗୋଟେ କୋଉ। ଆଡଭାଟାଇଜମେଣ୍ଟ କରିବ ନହେଲେ କୋଉ ଗୋଟେ ଦୋକାନ ଯୋଉ ଯେମ ତି ଇଏ ହଁ ପ୍ରମୋଟ କରିବା ପାଇଁ ଆଉ।
ୟୁ ଟ୍ୟୁବରୁ ପେମେଣ୍ଟ ଆସେ।
ୟୁ ଟ୍ୟୁବ ରେ କରୁଚ।
ଇ ଫାଷ୍ଟେ ମାନେ ୟୁଟ୍ୟୁବ ଟା ଗ୍ରୋଥ ହବନି। ବହୁତ ଜଲଦି ଇନ୍ସାଟା ଗ୍ରୋଥ ହବ ଜଲଦି ଫାଷ୍ଟ ଇ ଟାରେ କିଛି ଗ୍ରୋଥ ହେଲା ପରେ ତାପରେ ତମକୁ ଯୋଉମାନେ ଫଲୋ କରିଥିଏ ସେମାନେ ଚା ଯଦି ତମ ତମେ ତାଙ୍କୁ କହିବ ଷ୍ଟୋରିରେ କିମ୍ବା ପୋଷ୍ଟ କରିବ ମୋ ୟୁଟ୍ୟୁବ ଲିଙ୍କ ବାୟୋରେ ଅଛି ଇଏ କର ସିଏ କର ସେମାନେ ଯଦି କଲେ ତାପରେ ଧୀରେ ଧୀରେ ଏମତି ଗ୍ରୋଥ ଥ ହେଲେ ଯାଇ ମନିଟାଇଜନ ହେଲେ ତାପରେ ହବ ଆଉ।
ଓହୋଃ ହଁ। ଆଗେ ଏବେ ଇନଷ୍ଟାରେ ଚାଲିଚି ଉଁ ଉ ତାପରେ ଆଃ ସେଥିରେ କରିବ ଆ ୟୁଟ୍ୟୁବରୁ ଆଉ।
ହଁ। ମତେ ଟିକେ ବୁଲାବୁଲି କରିଆକୁ ଭଲ ଲାଗେ ତାପରେ ବୁଲାବୁଲି କଲେ ବି ଉଁ ଉଁ ଉଁ ସେଇ ବିଡିଓ ଉରା ଆମେ ବୁଲୁଛୁ ଆମେ ଆମେ ବି ସେଟା ଆଉ ଜଣଙ୍କୁ ଦେଖେଇ ପାରିବା ସେ ଯଦି ଆମ ଭିଡିଓ ତାଙ୍କୁ ଭଲ ଲାଗିଲା ସିଏ ବି କାଇଁ ନ ଦେଖିବେ ସେଇ ସିଏ ବି ଦେଖିଏ ତମେ ବି ଦେଖିବ ତମର ବି ମାନେ ଯଦି ମନିଟାଇଜନ ହେଇଗଲା ପଇସା ବି ମିଳିଲା ପଇସା ତାପରେ ସେଇ ପଇସାରେ ବୁଲିବ ବୁଲାକୁ ବୁଲା ହେଲା ପଇସାକୁ ବି ପଇସା ପାଇଲ।
ସେଇଆ ବା। ଏମିତି ସେଇଟା ବି ଏକା କଥା ନା ବୁଲା କ ବୁଲା ହବ ସେଇଥିରେ ହଁ।
ଆଉ କଣ କରୁଚନ୍ତି?
ଏଇ ବସିଥିଲି ଆଉ ଆଉ ସକାଳେ ଖାଇବା କଣ ହେଇଥିଲା?
ସକାଳେ ତ ହାମର ବରା ଆଉ ବରା ଚ
ଆ
ଘର ଆସ। ଆ ଅଭ୍ୟାସ ହେଇଗଲାଣି ଡେଲି ସକାଳୁ ଉଠୁଉ ମାନେ ସାତଟା ଏଳକୁ ବରା।
ବରା କମ୍ପଲସରୀ ନା।
ତାପରେ ଏନାକେ ଗାଧୋଇକି ଖାଇବୁ ଆଉ ଗାଧେଇନି ଆଜି ଟିକେ ଥିଲା ଗୋଟେ କାମଟେ ଯାଇଥିଲି। ଆମ ଘର କାମ ହଉ ଘର କାମ ହଉଚି ସିଆଡେ ଯାଇଥିଲି ହେରି ଆଉ।
ଘର କାମ ହଉଚି ମାନେ ଘର ପାଖରେ ହଉଚି ନା ଦୂରରେ କୋଉଠି ହଉଚି।
ମାନେ ଗୋଟେ କିଲୋମିଟର।
ଓହୋ ଏବେ କଣ ଭଡା ରହୁଚନ୍ତି ନା ଘରେ
ନାଇଁ ମାଟି ଘର ଥିଲା ଏଁ ଏଁ ସେଠି ରହୁଥୁଲ ତା ସେଠି ଦି ବଖରା କୋଠାଘର ଥିଲା ଯେ ସେଠି ଆମେ ତିନି ଭାଇ ହେଇ ଗଲୁଣି ଜାଗା ହବନି। ତାପରେ ଟିକେ ଅଲଗା ଜାଗାକୁ ସିଫ୍ଟ ହେଇଯିବୁ ଆଉ।
ଓହୋ ହଁ କରିବା ଦରକାର ଯେତେ ଭାଇ ସେତେ ଘର।
ତିନି ଭାଇ କୁ ଦି ବଖରା ଘର ଆଉ ସେ ଟିକେ ଅଳ୍ପ ଟିକେ ଜା ଗା ହଉଚି ତାପରେ ସେଥିପାଇଁ ଟିକେ ବଡ ଜାଗା ଦରକାର ହେଲା ସେଥିପାଇଁ ଟିକେ ଅଲଗା ଜାଗାକୁ ଗଲୁ।
ହଁ ହଁ ସେଠି କେତେ ବଖରା କରୁଚ?
ହଁ।
ଛଅ ବଖରା।
ନଅ ବଖରା।
ଭଲ ତିନି ଭାଇ ଆଉ ଗୋଟେ ଗୋଟେ ଜଣ ଯିଏ ଆସିବେ ତାଙ୍କ ପାଇଁ ଆଉ ଯେ ବନ୍ଧୁବାନ୍ଧବ ଆଉ
ହଁ।
ହ। ଘରେ ଭଉଣୀ କେତେ ଜଣ ମେମ୍ବର
ଆମେ ତିନି ଭାଇ ବାପା ବୋଉ ନାନୀଙ୍କ ବାହାଘର ହେଇସାରିଲାଣି ଆଉ
ଓହୋ ବଡ ଭଉଣୀ
ହଁ ସେ ସଭା ବଡ ତାପରେ ଏ ଆଉ ଦି ଭାଇ ମୋ ଉପରେ ତାପରେ ମୁଁ ସଭା ସାନ
ହୁଁ ହୁଁ। ହ।
ଆଉ ତମର।
ଆମେ ଚାରି ଭଉଣୀ ଭାଇ ନାଇଁ।
ହ।
ହୁଁ ହୁଁ।
ହଁ ଏଗାର ମିନିଟ ହେଇଗଲାଣି ତ।
ହଉ ହଉ ରୁହ। ହଁ ହଁ।